ହ୍ୟାଲୋ।
ହ୍ୟାଲୋ।
ନମସ୍କାର କଣ କରୁଛନ୍ତି?
ଏଇ ବସିଛୁ ଆଉ। ଆପଣ?
ହଁ ବସିଛୁ ଆପଣ କଣ କୁଥାନ୍ତି
କଣ କହିଲେ?
ଆପଣଙ୍କ ଆଡେ ପାଗ କେମିତି କଣ ଅଛି?
ବର୍ଷା ପାଗ ତ ଏ ଦି ତିନି ଦିନ ହେଲା ଅଛି ଆଉ ଆପଣଙ୍କ ଆଡେ?
ହୁଁ ବର୍ଷା ଲାଗି ରହିଛି। ଆଜି ଦିନ ସାରା କାଲି ରାତିଠୁ ଲାଗି ରହିଥିଲା ଏବେ ଛାଡିଚି ଜଷ୍ଟ୍। ଆଉ ଏବେ କଁ କରୁଚନ୍ତି? ଏବେ କଣ କରୁଛନ୍ତି ଆପଣ?
ହଁ ବସିଛୁ ଆଉ
ଆଉ ଖିଆ ପିଆ ସରିଲାଣି?
ହୁଁ ଆପଣଙ୍କର?
ହଁ ସରଚି ଆ ପରେ ଖାଇବା ଆଉ ତିନି ଟା ଚାରିଟା ବେଳୁ।
ଆଉ ଘରେ ସବୁ କଁ କରୁଚନ୍ତି?
ଘରେ ବାବା ବିଲ କୁ ଯାଇଚନ୍ତି ଧାନ ସେ ତଳି ପକା ହେଇଥିଲା ଯୋଉ ଦେ ଦେଖିବା ପାଇଁ। କେମିତି୍ କଣ ବର୍ଷା ପାଣି ଜମି କି ରହିଚି ବିଲରେ କି କଣ। ଆଉ ବୋଉ ରୋଷେଇ କରୁଚନ୍ତି। ଆଉ ଝିଅ ସେ ଯାଇଚି ବଡ ମା ଙ୍କ ଘରୁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାବା ମାମା ଆମେ ଭାଇ ଭଉଣୀ ସବୁ ଅଛୁ।
ଆଉ ଏବେ କଣ କରୁଚନ୍ତି କ ପାଠ ପଢା ପଢି ଚାଲିଚି ନା ଜବ୍ କଣ କରୁଚନ୍ତି?
ଏବେ ଗ୍ରାଜୁଏସନ୍ ସରିଚି ଏବେ କିଛି କରନି ଘରେ ବସିଚି।
ହୁଁ ହୁଁ। ଆଉ କଣ ଡ୍ରିମ୍ ଅଛି ଆଗକୁ କଣ କରିବେ? ହ୍ୟାଲୋ। ହାଲୋ।
ହାଲୋ।
ହାଲୋ।
ହଁ କୁହନ୍ତୁ।
କୁହନ୍ତୁ କଣ ଡ୍ରିମ୍ ଅଛି ଆପଣ ଆଗକୁ କଣ କରିବେ କଣ ପଢାପଢି କରିବେ।
ଏଇ ଟିଚିଂଙ୍ଗି ଲାଇନ୍ ରେ ଯିବାର ଅଛି ଆଗକୁ। ବିଡି ଫିଡ଼ି କରିବାର ଅଛି।
ବହୁତ୍ ଭଲ ଆଉ ଆପଣ ଆଡ଼େ କଣ ଚାଷ ବାସ କଣ କଣ କରୁଚ?
ଆମର ମାନେ ହେନ୍ତି କିଛି କରିନୁ ଚାଷବାସ କରିଚନ୍ତି ଲୋକ ଆମ ଗାଁ ରେ। ଧାନ ଗହମ ସବୁ ପନିପରିବା ଚାଷ।
ହୁଁ ଆଉ ଆପଣଙ୍କ ଆଡେ କଣ ଦର୍ଶନିୟ ସ୍ଥାନ ଅଛି?
କପିଳାସ ଯୋଉ ଢେଙ୍କାନାଳ କପିଳାସ ଶରଣ ଶ୍ରୀକ୍ଷେତ୍ର।
ହୁଁ।
ଆପଣଙ୍କ ଆଡେ?
ଆମର ବୁଦ୍ଧେଶ୍ଵର
ଆଉ ଆଉ କଣ କୁହନ୍ତୁ ଆଉ ସତରେ ଆପଣଙ୍କ ଆଡେ କେମିତି କଣ ସବୁ ଲଗେଇଚି?
ହଁ ଭଲ୍ ଭଲ୍ସେ ହୁଏ ଭୋଜି ଭାତ ବି ହୁଏ।
ଆଉ ରଜରେ କେମିତି କଣ କଣ ବୁଲାବୁଲି କରିଛନ୍ତି? କେମିତି କଣ ସେଲିବ୍ରେଟ୍ କରିଚନ୍ତି?
ରଜରେ ଗାଁ ତ ଘୁସରା ଦୋଳି ଦୋଳି ଲାଗିଥିଲା ତ ଫଙ୍କସନ ହୁଏ।
ରଜ ମହୋତ୍ସବ ହୁଏ?
ବହୁତ ମସ୍ତ।
କେମତି କଣ କେମତି କଣ ରଜ ମ ରଜ ମହୋତ୍ସବ ହୁଏ ଆପଣଙ୍କ ଆଡେ?
ପିଲାମାନେ ସବୁ ଡ୍ୟାନ୍ସ କରନ୍ତି ଦୋଳି ବହୁତ ସାରା ଲାଗେ
ବହୁତ
ଆପଣଙ୍କ ଆଡ଼େ।
ହଁ ଆମ ଆଡ଼େ ରଜ ମହୋତ୍ସବ ହୁଏ। ଆଉ ବହୁତ ସାରା ଦୋଳି ପଡେ ଦୋକାନ ବଜାର ପଡେ। ଆଉ ଛୋଟ ଛୋଟ ପିଲାମାନଙ୍କ ଭିତରେ ସଙ୍ଗୀତ ନାଚ ଅ ଚିତ୍ରାଙ୍କନ ଡିବେଟ୍ କୁଇଜ୍ ଆଉ ପୁଚି ଏସବୁ ତାଙ୍କ ଭିତରେ କମ୍ପିଟିସନ ହେଇଥାଏ ଆଉ ସ୍ତ୍ରୀ ଲୋକ ମାନ ସେମାନେ ଥାଆନ୍ତି ବୋହୁ ସ୍ତ୍ରୀ ଲୋକ ତାଙ୍କ ଭିତରେ ହୁଳ ହୁଳି ମିଉଜିକ୍ ଚେୟର କମ୍ପିଟିସନ ଆଉ ବିଭିନ୍ନ ପ୍ରକାର କମ୍ପିଟିସନ ହେଇଥାଏ ଆଉ ଯୁବକ ମାନେ ଯୋଉମାନେ ଥାନ୍ତି କି ଛୋଟ ପିଲା ଥାନ୍ତି ତାଙ୍କ ପୁଅ ପିଲା ମାନେ ତାଙ୍କ ମାନଙ୍କ ଭିତରେ କବାଡି ବିଭିନ୍ନ ପ୍ରକାର ଖେଳ ଖୋ ଖୋ ଇଏ ସିଏ ଖେଳ ତାଙ୍କ ଭିତରେ କମ୍ପିଟିସନ ହେଇଥାଏ ଏମତି ତିନି ଦିନ ଲାଗି ରହିଥାଏ, ଲାଷ୍ଟ ଦିନ ଏବେ ଆମର କ୍ଲୋଜିଂ ସେରିମନି ହୁଏ ଆଉ ରଜ ଥାଏ ସେ ହୁଏ। କୋଜିଙ୍ଗୀ ସେରିମନି କରିକି ନାଚ ଗୀତ ବହୁତ ସାରା ହେଇଥାଏ। ତାପରେ ଯୋଉମାନେ ଫାଷ୍ଟ ସେକେଣ୍ଡ ଥାଡେ ହେଇଛନ୍ତି ସେମାନଙ୍କୁ ଅ ପ୍ରାଇଜ ଦେଇକି ପୁରସ୍କୃତ କରାଯାଏ ଆ
ହୁଁ ହୁଁ
ଆଉ ଆମ ଆମର ଗୋଟେ ଅଛି କି ଆମର ଗାଁ ରେ ଯିଏ ପ୍ଲସ ଟୁରେ ଆଉ ଦଶମରେ ଯେ ପ୍ରଥମ ସ୍ଥାନ ଏବଂ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି, ନା ହାଏଷ୍ଟ ମାର୍କ ରଖିଛନ୍ତି ଟପର ହେଇଛନ୍ତି। ତାଙ୍କୁ ସେଇ ସେଠି ପୁରସ୍କୃତ କରାଯାଏ। ଯାହା ଦ୍ଵାରା କି ତାଙ୍କ ତଳ ସାନ ଭାଇ ଭଉଣୀ ମାନେ ଦେଖିକି ତାଙ୍କର ବି ସେ ପ୍ରାଇଜ ଟିକୁ ନେବାର ଇଚ୍ଛା ଶକ୍ତି ବଢିଥାଏ। ଆଉ ସେ ପାଠ ପଢ଼ିଵା ରେ ମନୋବୃତ୍ତି ବଢ଼ିଥାଏ।
ଉଁ ହୁଁ।
ଆଉ କଣ କୁହନ୍ତୁ।
ଆ ସ ସବୁ କେମିତି କରାଯାଏ ତମର
କଣ କହିଲେ?
ହେଲେ ଆଉ ସବୁ ପର୍ବପର୍ବାଣୀ ସବୁ କେମିତି ମାନେ ପାଳନ କରନ୍ତି?
ଆମର ତ ଗଣେଶ ପୂଜା କେବେ ଆସିଚନ୍ତି ଭୁବନ ଦେଖିବା ପାଇଁ?
କୁଆଡ଼େ
ଭୁବନ ଭୁବନ ଗଣେଶ ପୂଜା।
ହୁଁ ଆର ବର୍ଷ ଯାଇଥିଲି।
ହୁଁ ଉଁ। ଦେଖଥିବେ ତ କେମିତି ସେଲିବ୍ରେସନ ହଉଚି ଭୁବନ ଗଣେଶ ପୂଜା। ଆଉ କଣ ଦେଖିଚନ୍ତି ଆଉ କଣ କହିବି ଆଉ ଦଶହରା କେବେ ଦେଖି ଆସିଛନ୍ତି?
ନାଁ ଦଶହରା ଯାଇନି।
ଦଶହରା ବି ଦେଖି ଆସନ୍ତୁ, ବହୁତ୍ ବଳ ଯାତ୍ରା ହୁଏ। ଆଉ ଉମ୍ ମାଙ୍କର ସୁନାବେଶ ଚାନ୍ଦି ବେଶ ଏମତି ବହୁତ୍ ପ୍ରକାର ବେଶ ହୁଏ। କାଳୀ ପୂଜା ବି ବହୁତ୍ ଫୁଁ ସିଏ କେବେ ଏମତି ବୁଲି ଆସନ୍ତୁ ଆଉ ବେଶୀ ଶୀତଳ ଷଷ୍ଠୀ କୁ ଯୋଉ ଆମର ଯୋଉ ଶିବ ପାର୍ବତୀଙ୍କ ଯୋଉ ବିବାହ ଆ ବହୁତ୍ ଧୁମଧାମରେ ହେଇଥାଏ। ଆଜିକାଲି ବୁଲି ଆସିକି ଦେଖିକି ଆଉ ବୁଦ୍ଧେଶ୍ୱର
ଆଉ କଣ କୁଆଡେ ବୁଲାବୁଲି କରିବାକୁ ଜାଇଁଚନ୍ତି ନା ନାଇଁ?
କୋଉଠିକି କହିଲେ?
ମୋତେ ବୁଲାବୁଲି ସୁ କରିବାକୁ ଯାଇଚନ୍ତି?
କହିଲି ଦର୍ଶନୀୟ ସ୍ଥାନ।
ହୁଁ ହୁଁ।
ଲୋ ହ୍ୟାଲୋ।
ହଁ ଅଁ କୁହନ୍ତୁ।
କୁନ୍ତୁ
ବୁଲା ବୁଲି ସବୁ ଦର୍ଶନୀୟ ସ୍ଥାନ ମାନ କୁଆଡେ ସବୁ ଯାଇଛନ୍ତି?
ପୁରୀ, କୋଣାର୍କ। ତାରିଣୀ ମନ୍ଦିର ଘଟଗାଁ। ଏମତି କପିଳାସ।
ହୁଁ
ଆଉ ଆପଣ ପୁରୀ ଯାଉଛନ୍ତି ନାଇଁ ରଥଯାତ୍ରା କୁ?
ହୁଁ ଡରି ଲାଗିଲେ ଯିବୁ।
ଆଉ ଆଗୁରୁ କେବେ ଯାଇତାଇ ଆଗୁରୁ କେବେ ଯାଇଛନ୍ତି?
ପୁରୀ ହଁ ପୁରୀ ଯାଇଛି କିନ୍ତୁ ଏ ରଥଯାତ୍ରା ଟାଇମ୍ ରେ ଯାଇନି।
ଉଁ ଉଁ ହୁ। ଆଉ
ଆପଣ କେବେ ଯାଇଛନ୍ତି?
ହୁଁ। ଏମ୍ ମିସ୍ ରିସେଣ୍ଟେ ଆର ବର୍ଷ ଯାଇଥିଲୁ ପୁରୀ ବୁଲି ବୁଲିବା ପାଇଁ କଲେଜ ତରଫରୁ ଆମର ଯୋଉ ସ୍କାଉଟ କ୍ୟାମ୍ପ୍ ପଡେ ସେଇଠୁ କଲେଜ ତରଫରୁ ଯାଇଥିଲୁ ଆମେ। ନେସନାଲସ୍ କ୍ୟାମ୍ପ୍ ପଡ଼ିିଥିଲା ପୁରୀ ବିଚ୍ ରେ। ବହୁତୁ ଷ୍ଟେଟ୍ ରୁ ଆସିଥିଲେ। ଛୁଆ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ବାହାରୁ ଏମତି ଛତିଶଗଡ଼ ବାହାରୁ ପିଲା ଆସିଥିଲେ। ଆମର ବିଭିନ୍ନ ଡିଷ୍ଟ୍ରିକ୍ଟ୍ ରୁ ପିଲା ଯାଇଥିଲେ। ହୁଁ ଏଠି ଆମର ବିଭିନ୍ନ ସମସ୍ତ ପିଲାଙ୍କୁ ଯୋଉ ପିଲା ପାଁଶ୍ ଛଶ୍ ପିଲା ହେଇଥିଲେ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ବଣ୍ଟନ କରାଯାଇଥିଲା ଯୋଉ କମାନେ ଷ୍ଟ୍ରେଚର୍ ନେଇକି ଯୋଉମାନେ ଭିଡ ଭିତରେ ଲୋକମାନେ ବେହୋସ୍ ହେଇଯିବେ ତା କୁ ନେଇକି ଆମ୍ବୁଲାନ୍ସରେ ପହଞ୍ଚେଇବା ଲୋକମାନଙ୍କୁ ଲୋକମାନଙ୍କ ଭିତେରେ ଗଣ୍ଡଗୋଳ ଯେମିତି ନହବ କ୍ରାଉ କଣ୍ଟ୍ରୋଲ କରିବା ଆଉ ଲୋକମାନଙ୍କ ଉପରେ ଯୋଉ ଗରମ ହୋଉଛି ତାଙ୍କ ଉପରେ ପାଣି ସ୍ପ୍ରେ କରିବା ଲୋକମାନଙ୍କୁ ଖାଇବାର ବ୍ୟବସ୍ ତା କରିବା ଖାଇବା କୋଉଠି ମିଳୁଛି ତାଙ୍କ ଘରେ ପହଞ୍ଚେଇବା ଏଇଭଳି ଆଉ ଆମ୍ବୁଲାନ୍ସ ଯୋଉ ଭିଡ ଭିତେରେ ମତ୍ ଯାଇପାରେନି ତାକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା କଡେଇବା ଏମିତି ବୋହୁତ ବି ର କାମ କରିଥାନ୍ତି ଆମର ସ୍କ୍ୱାଡ ପିଲାମାନେ ଆଉ
ଆଉ ଆପଣଙ୍କ ଘରେ ଏବେ ସବୁ ଙ୍କ କରୁଛନ୍ତି
ସବୁ ଏବେ ସ ସବୁ ବସିଛନ୍ତି କଥାବାର୍ତ୍ତା ହୋଉଛନ୍ତି ଆଉ ଆପଣଙ୍କ ଘରେ
ଆମ ଘରେ ସେ ବାପା ବିଲଉ ଯାଇଛନ୍ତି ବୋଉ ରୋଷେଇ କରୁଛନ୍ତି ସାନ ଭୋଉଣୀ ଯେ ସେ ବୁଲୁଛି ବଡ ମା ଙ୍କ ଘର ଘରୁକୁ ଯାଇଛି
ଆଉ ଆପଣଙ୍କ ଟେ ଗଣେଶ ପୂଜା କେମିତି କଣ
ଭୋଉତ ଭଲ ହୁଏ ବଡ ଆକାରରେ ହୁଏ
ହୁଁ ହୁଁ
ତୋଳିପୁର ଗଡ ମୀନା ବଜାର
ହୋଉ ମୁଁ ଆପଣଙ୍କୁ ଟିକେ ଛାଡିକି କଲ୍ କରୁଛି
ହୋଉ
ଗଟେ କାମ ଅଛି